ହାଲୋ ହଁ ହଁ। ଏଆ କଲେଜରୁୁ ଆସି ଆସିଲି ଏଇଠି ବସିଚି, ଖାଇବା ଆଉ ଟିକେ ଗଲେ ଆଉ। ହୁଁ। ହଁ। ହଁ ହୋଉଚି ଏବେ ଟିକେ ଛାଡିଚି ପୁଣି ଜିପଝିପ ହୋଉଚି ଏମିତି ହୋଉଚି ଦିନ ଯାକଉ ହୋଉ।
ହୁଁ ସେତେବେଳେ ଏମିତିଆ ବାହା କନି ଅଜ୍ଞା ଏମିତିଆ ବାହା କରିଚି। ହୁଁ। ହଁ। ହୁଁ। ଭଲ ଲାଗୁଚି ନା ସକାଳ ନିଦ ଭାଙ୍ଗୁନା ରାତି ସାରା ବର୍ଷା ହୋଉଚି ନା। ହଁ ଶୋଇବାକୁ ଭଲ ଲାଗୁଚି ବୋଲି ଆଉ ଉଠାଇବା ବି ଇଚ୍ଛା ହୋଉନି। ହୁଁ। ହୁଁ ହଁ ଆ ଜୋର ତ ହୋଉନି ଝିପିଝିପି ହୋଉଚି ଆଉ।
ନଈ ରେ ବି ପାଣି ଆଉନାହିଁ।
ହଁ ଶୁଖି ଯାଇଛି ପୁରା, ବର୍ଷା ହୋଉ ତ ପାଣି ବଢିଆ କଥା ନା ତ ଶୁଖିବେ କଣ ପାଇଁ ଯାଇଚି?
କେ ଜାଣି କାମ ହୋଉଚି କଣ ଆମ ଏଇ ଯୋଉ ଏଠି ଗୋଟେ ଅଛି ଯୋଉ କଣ ତ୍ରିଶୁଳିଆ ବ୍ରିଜ ହ
ହଁ ହଁ କାମ ହୋଉ ବ୍ରିଜ ତଳେ ମୁଁ ଦେଖିଥିଲି କଲେଜ ଗଲା ବେଳେ ଦେଖା ଯାଉଚି ତଳକୁ। ସେ ବ୍ରିଜ ସିଧା ହଁ ବ୍ରିଜ ଟା ତ ହୋଉଚି ଆଉ।
ହୁଁ ଭଲ ଅଛି କିନ୍ତୁ ଟିକେ ବୋହୁତ ଗାଡି ହବ ଆଉ।
ଜମ୍ ଅଧିକ ଜାମ୍ ହେଇଯିବ ଏଇ ଜାଗା ଟା ଟିକେ ଯାହା ଫାଙ୍କା ଥିଲା ଏ ପୁଣି ଜମ୍ ଏଇ ବାଲିଯାତ୍ରା ବେଳୁ ତ ଅଧିକ ଯ ଆମ ହୋଉଚି।
ହଁ ଥରେ ବାଲିଯାତ୍ରା ଟାଇମ ରେ ଆମ ଗାଁ ରେ ମେଲୋଡି ହୋଉଥିଲା ହେଲା। ଆଉ ସେପଟକୁ ମୁଁ କଲେଜ ଯାଇଥିଲି। ଆସିଲା ବେଳକୁ ଏତେ ଜାମ୍ ଲାଷ୍ଟକୁ ବ୍ରିଜ ସେପଟୁ ଚାଲି ଚାଲି ଆସିବାକୁ ପହିଲା।
ହଁ। ଏ ଦିନ ବେଳେ ଯାହା ଯେମିତି ଫା ଚାରିଟା ବେଳୁ ତ ଲାଗୁଛି ଭିଡ ଆଉ ଜାମ ରାତିକି ପୁରା ଜାମ୍ ହେଇଯାଉଛି।
ହୁଁ।
ହୁଁ।
କଣ କରିଆ ଆଉ।
ହଁ।
ଗାଡି ମଟର ଯୋଉ ହେଲାଣି ମାନେ କୁଆଡେ ମାନେ ଲୋକ ଭାବୁଛନ୍ତି କଣ? ମାନେ ଆମେ ଦେଖି ଚାଇଁକି ଯିବୁ ଲୋକ ଯେତେ ଦେଖି ଚାହିଁ ଗଲେ ବି ସବୁ ଲୋକ କଣ ସମାନ ଅନ୍ୟ ଲୋକ ଆସିିକ ଗାଡି ବାଡି ଦଉଛନ୍ତି ନା। ହ
ହୁଁ ଯେତେ ଗାଡି ହଉଛି ହଁ ଯେତେ ରୋଡ ହଉଛି ଯେତେ ଗାଡି ହଉଛି ସେତେ ଆକ୍ସିଡେଣ୍ଟ ହଉଛି।
ହଁ ବା ଏଇ ଏଇ ବର୍ଷ କେତେ ମଲେଣି ଏଇ ଯା ଠିକ ନାହିଁ।
ହଁ କିଏ ଫାଷ୍ଟ ଅଛି କିଏ ଆସିଲୁ ମଜା ହଉଛି କି ଡେଇଁ ପଡୁଛି କି ଏ ବିଷ ଖାଇ ଦଉଛି ଏ ସବୁ ଚାଲିଛି।
ହଁ ତାଙ୍କର କଣ ଥିବ ସେମିତି ସେ କଣ ମରୁଛନ୍ତି ଶୁଖିଲାରେ।
ହୁଁ ପ୍ରାୟତ ଲୋକ ଇ ଆସିଲେଣି ମର ଦଉଛନ୍ତି ଆଉ।
ହୁଁ। ବହୁତ ଗାଡି ଆକ୍ସିଡେଣ୍ଟ ରେ ଏବେ ଗୋଟେ ହେଇଥିଲା ରିସେଣ୍ଟଲି ଗୋଟେ ଏଇ ବ୍ରିଜ ଉପରେ କଣ ହେଇଛି ଗୋଟେ ଟ୍ରକ୍ ଆଉ ଗୋଟେ କାର ଟ୍ରକ୍ ମାନେ ଏମିତି ବାଡେଇଛି କାର ତଳେ ପୁରା ପସିି ଯାଇଛି ଟ୍ରକ୍ ପୁରା ଚେପା ଆଗ। ହଁ ଭାବୁ ତା କୋଉ ରେଟ ରେ ସେ ବାଡେଇ ହୋଇଥିବ।
ଅଧିକ ଥବ ସେଇ ରେଟରେ ବାଡେଇଛି ଆଉ। ହୁଁ ରାତିରେ ଫା ଫା ବି ରହିଯାଉଛି ବାରଟା ଗୋଟେ ବେଳକୁ। ଏବେ ନୋଟ ନଟ। ଦଶଟା ବ ଯଁ ଯାଅ ତ ବଳକୁ ତ ପୁରା ଫାଙ୍କା ରୋଡ ହେଇଯାଉଛି।
ହଁ। ଯେତେ ଲୋକ ହଉଛନ୍ତି ସେତେ ଗାଡି ହଉଛି ସେତେ ଘର ଦ୍ୱାର ହଉଛି। ଗଛ ବି ଆଉ ଟିକେ ନାହିଁ ସେଥିପାଇଁ ବର୍ଷା ବି ଠିକ ରେ ହଉନହିଁ। ଲୋକ ସଂଖ୍ୟା ବଢିଲେ ନା ଲୋକ ବଢିଲେ ପୁଣି ତାଙ୍କ ପାଇଁ ଘର ଦରକାର ନା ନାଇଁ। ସେମାନେ ସବୁ ଯୋଉ ଜଙ୍ଗଲ ଫଙ୍ଗଲ ଥିଲା ସବୁ କାଟିକି କୁଟିକି ଘର ବର କରୁଛନ୍ତି ନା ଆଉ ସବୁ ବଡ ବଡ ଆପାର୍ଟମେଣ୍ଟ ଏରିଆ ବନୁଛି। ହ
ହୁଁ।
ଗଛ ବି ଠିକ ରେ ନାହିଁ ସେଥିପାଇଁ ତ ବର୍ଷା ବି ଠିକ ହହୁନ ଆଗ କାଳରେ କଣ ଖରାଦିନେ ଖରା ହଉଥିଲା ବର୍ଷା ଦିନ ବର୍ଷାଉଥିଲା ମାନେ ଯଉ ଟାଇମରେ ଯାହା ସେଟା ଠିକ ରହୁଥିଲା ଏବେ ସୋ ସବୁ ଠିକ ରେ ରହୁଛି କି ଏବେ କିଛି ବି ଠିକ୍ ଠିକ ରହୁନି ଶୀତ ଦିନେ ବି ବର୍ଷା ହେଇଯାଉଛି ବର୍ଷା ଦିନେ ବର୍ଷା ହଉନି ଖରା ଦିନ ଦିନ ଏ ବର୍ଷା ହଉଛି ଏ ଏମତି ଚାଲିଛି।
ହଁ।
କଣ କରିବା ଯାହା ହଉଛି ଆଉ ନା ଏବେ ତ ବର୍ଷା ଛାଡିଗଲାଣି। କିନ୍ତୁ ତଥେପି କିଟ ଗୁଳଗୁଳିଆ ଲାଗୁଛି ନା।
ହଁ।
ବର୍ଷା ଟା ହଅନ୍ତ ଯଦି ଭଲରେ ନାଚିଥାନ୍ତେ କି ହଁ ଆଉ ତୋର କୋଉ ମଡେଲ? ଫୋନ୍।
ମୋର ରୟଲମି ଆଉ।
କୋଉ ମଡେଲ ଟା ମାନେ ଭଲ ଭାବୁଛୁ ମୋର ଫାଷ୍ଟ ଗୋଟେ ଥିଲା ରେଡମି ସେଟା ତ ବହୁତ ଭଲ। ଏବେ ଯାଏଁ ବି ଏଟା ଅଛି ମାନ ଟିକେ ମାନେ ମୁଁ ବୋହୁତ ବର୍ଷ ୟୁଜ କଲି କେମତି କି ଏବେ ଟିକେ ଟିକେ ହ୍ୟାଙ୍ଗ ହେଲା ମାନେ କଣ କହିଲୁ ଅ ମାନେ ଗୋଟେ ଆପ ଖୋଲିବାକୁ ତୁ ଚାହିଁବୁ ବୋହୁତ ଲେଟରେ ଆପ ଖୋଲୁଚି ଫୋନ୍ ଅନ୍ କରିବାକୁ ପାସୱାର୍ଡ୍ ମାଗିଆକୁ ବୋହୁତ ଟାଇମ୍ ଲାଗୁଚି। କଲ୍ ଆସିବ ରିଙ୍ଗ୍ କେ କେତେ ଟାଇମ ପରେ ଯାଇଁକି ଆସଥିବ ନା ତମର ନାଁ ଆସୁନଥିବ କିଛି ହୋଉନଥିବ। ହୁଁ ଲାଷ୍ଟ୍ କୁ ବି ରଖ୍
ତ ମୋ ମୋର ବୋ ଏ ଦିବର୍ଷ କିନ୍ତୁ ମୋର ଏବେ ଠିକ୍ ଠାକ୍ ଚାଲଚି ମ ଝିିଅ ମଞ୍ଜିକି ଏ ଆଗେ କାଇଁ କଲ୍ ଯୋଉ ମାନେ କଲ ଆସ୍ କଲ କଲେ କଲ ଯା ଆସୁନି। କଲ୍ କଲେ କଲ ଯିବନି ଫୁଣି ତାକୁ ସୁଇଚ୍ ଅଫ୍ ଫୁଇଜ୍ ଅଫ୍ କରିକି ଫିଟେଇଲା ଏଳକୁ ଫୁଣି କଲ୍ ଯିବ। ମୋର ଏବେ ଭଲ ଚାଲିଚି କାଇଁ ଏବେ ସେମ୍ ଏ ହୋଉନାହିଁ ନା ମଝିରେ ମୋର ସେମିତି ଖାଲି ହୋଉଥିଲା।
ହଁ ସବୁ ଫୋନର ଡିଫେକ୍ଟ ଅଛି ନା ସବୁ ଫୋନ କୋଉ ଫୋନ ନା ଆଇ ଫୋନରେ ବି ଅ ଛି ନାଁ।
ହଁ ଯେତେ ଦେଖ ଯେତେ ପଇସା କମ୍ ପଇସା ହୋଉ କି ବ ଅଧିକ ପଇସା ହୋଉ ସେ ଯାହା ହେଲେ ବି ଯାହା ବାହାରିବ ତାର
ହୁଁ ଉଁ। ମୁଁ ଯୋଉଟା ଧରଚି ହେଇଟା ଭିବୋ ୱାଇ ଟ୍ବେଣ୍ଟି ଏଇଟ୍। ନହଲେ ଚାଲଚି ତ ଦେଖାଯାଉ ମୋର ଏଇଟା ଦିବର୍ଷ ହେଇଗଲାଣି ହ୍ୟାଙ୍ଗ୍ ଫ୍ୟାଙ୍ଗ୍ ତ କିଛି ହେଇନି ଷ୍ଟୋରେଜ୍ ବି ଭଲ ଅଛି ଶହେ ଅଠେଇଶ ଜିବି। ମୋ ଆପରେ ଖାଲି ବତିଶ୍ ଜିବି ଷ୍ଟୋରେଜ୍ ଥିଲା ବୁଝିଲ।
ମୋ ସାଙ୍ଗ ଏବେ ଗୋଟେ ନୂଆ ଫୋନ ଆଣିଚି ନଥିଙ୍ଗର। ସେଟା କିନ୍ତୁ ବଢିଆ ଫଟୋ ଫଟୋ ବଢିଆ ଉଠୁଚି।
ହଁ କୋଉ ଫୋନଟା ଭଲ ଫଟୋ ଆସିବ କହିଲୁ?
ନାଁ ମାନେ ଭଲ ନଥିଙ୍ଗର ଆମ ଯାଏନି କୋଉ ମାନେ କି ନଥିଙ୍ଗି ଯୋଉ ମାନେ କେତେ ରେଟ ଛବିଶ ନା ସତେଇଶ ହଜାର ଟଙ୍କା ନେଇଚି। ମାସେ ଭିତ୍ ମାସେ ହେଲାଣି ଆଣିଲାଣି କିନ୍ତୁ ମୁଁ ଫଟୋ ଫଟୋ ଭିଡିଓ ଫିଡିଓ ବଢିଆ ପୁରା ତା ମାନେ ସେଟିଂ ସିଷ୍ଟମଟା ବି ବଢିଆ ସବୁ ମାନେ ଚାଲ୍
ହୁଁ। ଗୋଟେ ଗୋଟେ ଫୋନ ତ ମାନେ ଭଲ ଭିବୋରେ
ମୁଁ ତ ପ୍ରାୟେ ହଁ ଅପ୍ ମୁଁ ପ୍ରାୟେ ଏବେ ଦେଖୁଚି ଆମ କ୍ଲାସର ତିନି ଚାରି ଜଣଙ୍କର ଏବେ ନଥିଙ୍ଗର ଆଇଁଲେଣି ମୁଁ କଲେ କଣ ମୁଁ ଯେ ଫାସ୍ ପଚାରିଆ କୋଉ ଫୋନ୍ ହଁ। ତାର ନାଁ ହେଲା ନଥିଙ୍ଗ। ସାଙ୍ଗ ପା ତିନ୍ ଚାରି ଜଣ ଆଣିସାଇଲେଣି ସେଇଥିରୁ।
ହଁ ଏଇଟା ବୋଧେ ନୂଆ ମଡେଲ ଭାର୍ଚି ଏବେ ଆଉ ନହେଲେ ତ ପ୍ରାୟେ ପ୍ରାୟେ କୋଉ ମଡେଲ ସବୁ? ଭିବୋ, ରେଡ୍ମି, ରିଏଲ
ରିଏଲମି, ନୋକିଆ ବି ଏତେ ନୁହଁ। ରିଏଲ୍ମି, ରେଡ୍ମି ଆଉ ଭିବୋ ଏଇ ତିନଟା ବେଶୀ।
ହଁ ନହେଲେ ଆଉ ଯାହା କତିରେ ପଇସା ଅଛି ସେ ତ ଆଇ ଫୋନ ଧରୁଛନ୍ତି ଆଉ ନାଁ? ଆଉ ଶସ୍ୟାମ୍ପିଂ। ଭିବୋ ଗୋଟେ ଅଛି ଭିବୋ ଭି ଫିପ୍ ପଟି ନା ଫୋଟି ସେଟା ବି ଭଲ କ୍ୟାମେରା ଜଣଙ୍କର ଅଛି ଯେ ବଢିଆ କ୍ୟାମେରା ଏଇଟା। ଭିବୋରେ କ୍ୟାମେରା ଭଲ ମାନେ ତା କ୍ଵାଲିଟି ନେଇକିନା ମାନେ ବୋହୁତ୍ ଦାମିକିଆ ଫୋନ୍।
ହଁ ପଇସା ନେଇକି ଇଏ ଆଉ।
ହଁ ଯେତେ ଅଧିକା ପଇସା ଆଣିବ ସେତେ ମାନେ ଭଲ ଫଟୋ ପାଇବ ନା? ଆମେ ଯଦି କୋଡିଏ ହଜାରିଆ ଫୋନ ଆଣନୁ କହ ଭଲ ହୋଉ ମାନେ ବ୍ୟାକଗ୍ରାଉଣ୍ଡ ହେରା ଭଲ ଆସ୍ କଣ ଆସିବ କି?
ଏବେ କଣ ଦେଖଉଚି ମାନେ ଇନଷ୍ଟାଗ୍ରାମରେ କନ ଫୋନ ଏକ୍ସଚେଞ୍ଜ କରିକି ମାନେ ଏ ପ ଫୁଣି ଗୋଟ୍
ସେ ବେକାର କଥା । ଯେମିତି ଶାଢୀ ଦେଖଉନାହାନ୍ତି କି, ଏତିକି ଟଙ୍କାର ଶାଢୀ କିଣି ସେଠୁ ଗଲା ବେଳକୁ ଗୋଟେ ଅଲଗା ରେଟ କହୁଛନ୍ତି। ।
ହୁଁ ସେ ଦେଖିଉଥିଲା ଏତିକି ମାନେ ଯେତିକି ପଇସା କି ନ ତାର ଅଧା କି ମୁଁ ଜାଣିନି କିନ୍ତୁ ଏକ୍ସଚେଞ୍ଜ କରିକି ସେଇ ମଡେଲ କି ତମେ ଆଉ କଉ ମଡେଲ ଆଣିବାକୁ ଚାହିଁବ ନୂଆ ମିଶେଇକି ଆଣିପାରିବ ସେଇଥିରେ।
ହୁଁ ଦେଖିବ। ମୁଁ ଦେଖିନି କାଇଁ ମୋ ଇନଷ୍ଟାଗ୍ରାମ କୁ ଆସିନି ଏଟା।
ମୋର କେତେ ଥର ଆସୁଚେ ଆଉ ଏବେ ହଁ। ନାଇଁ ଫୋନ ବି ଆସୁଚି। ଏକ୍ସଚେଞ୍ଜ କରିକି ଆଉ ।
ଯୋଉ ମିନି କଲେକ୍ସନ ତାର ତ ବେଶୀ ଭିଡିଓ ଅଛି। ମୁଁ ଗୋଟେ ଚଷମା ଏବେ ଆଣିଚି ଦେଖିଚୁ। ଶହେ ଅଶି ନାହିଁ ଦୁଇଶହ ଟଙ୍କା ଚଷମା ଯେମିତି ଦେଖିଛୁ ଇସା ମାଲ ବି ଗୋଟେ ପିନ୍ଧିଥିଲା ଏମିତି ଖାଲି ଏମିତି ଏମିତି ଟିକେ ବଙ୍କା ହେଇଥିବ, ଏଇଠି ଷ୍ଟୋନ ଷ୍ଟୋନ ଲାଗିଥିବ, ପ୍ରିୟଙ୍କା ବି ପିନ୍ଧିଥିଲା।
ହୁଁ ହେଇଥିବ।
ହଁ ସେଟା ଦୁଇଶହ ଟଙ୍କା ଅଛି। କିନ୍ତୁ ସବସ୍କ୍ରାଇବ ଯେ ତାକୁ ୟୁଟ୍ୟୁବ ହଉ କି ଇନଷ୍ଟା ରେ ସବସ୍କ୍ରାଇବ କରିଥିବୁ, ଶହେ ଅଶି ରେ ଦଉଛି।
ହୁଁ।
ଭଲ ଲାଗୁଛି ଚଷମା ଗୁରା କିନ୍ତୁ ମାନେ ଝିଏ ଷ୍ଟାଇଲିଶ ଥିବୁ ସିଏ ପିନ୍ଧିବ ଭଲ ଲାଗିବ।
ହଁ।
ହୁଁ। ଆଉ ତାକୁ ତ ତ ଭଲ କାଶ୍ମୀର ଚୁଡ଼ି ବି ସବୁଠୁ କମ ପ୍ରାଇସ୍ ନଉଛି କାଶ୍ମୀର ଚୁଡ଼ି ଜେଲି ଚୁଡି ହେରିଆ। ଶହେ ପଇଁତିରିଶ ଟଙ୍କା ନଉଚି।
ଜେଲିଚୁଡ଼ି ଗୁଡା କଣ କ୍ୟାଣ୍ଡି ଚୁଡ଼ି ପରି ଦେଖଉଛି। କ୍ୟାଣ୍ଡି ର
ବାହାରିଥିବ ମୁଁ ଜାଣିନି। ମୁଁ ତ ଦେଖିଛି କାଶ୍ମୀର ଚୁଡ଼ି ଆଉ ଜେଲି ଚୁଡ଼ି।
ନାଇଁ କ୍ୟାଣ୍ଡି ଗୋଟେ କଣ ବାହାରିଚି ଏବେ ମୁଁ ଦେଖିଥିଲି।
ହୁଁ ବାଦାମବାଡିରେ ମିଳୁ ସାଇଟ୍ ରେ ତଳେ ମିଳୁଥିଲା ରଜ ବେଳେ ହେଲା। ସେଇ ଯୋଉ କାଶ୍ମୀର ଚୁଡ଼ି ରୁ ଖାଲି ଝୁମକା ଗୁରା। ଏମାନେ ନଉଛନ୍ତି ଶହେ ଟଙ୍କା। ଯୋଉ ମିନି କଲେକ୍ସନ ରେ ଚାରି ଇଏ ନଉଥିଲେ ଚାରିପଟକୁ ପଚାଶ ଟଙ୍କା ଭଲ ନୁହଁ।
ହୁଁ ଭଲ ତ। ଇଏ ଚାରିପଟ କୁ ଶହେ ଟଙ୍କା। ସିଏ ଚାରିପଟକୁ ଶହେ ଟଙ୍କା ହୁଏ, ଚାରିପଟକୁ ପଚାଶ ଟଙ୍କା ନଉଛନ୍ତି ତ ଭଲ।
ହୁଁ, ବେକାର ନେଇ ଆସିଲି, ମୁଁ ଜାଣିଥିଲେ ଏଇଠୁ ଆଣିଥାନ୍ତି ଭାରି।
ହଁ ଆଗରୁ କିଣି ଆଣିଲୁଣି ଆଉ। ଆଗରୁ ଯଦି ଜାଣିଥାନ୍ତୁ ମୁଁ ଏଇ ନେଇ ଆସିଥାନ୍ତି।
ହୁଁ ହଉ, ହଉ ଆଉ ରଖୁଛି ଆଉ। ଯାଉଛି କାମ କରିବି।
ଓହୋ ରଖ।